ହଁ। କଣ କରଛୁ?
ଏଇ ବସିଛି ଆଉ ତମେ?
ମୁଁତ ପୁରା ରାତି ଚାରିଟାରୁ ଉଠିକି ଗୋଟେ ସିଲେଇ କରୁଥିଲି ଏ ଜଣଙ୍କର ଗୋଟେ ଥିଲା ବ୍ଲାଉଜ ଟେ ତିଆରି କରିବାକୁ ତ ସେ ଦେଲାଣି ମତେ ପାଖାପାଖି ମାସେ ହେଇଯିବ ସେ ଦେଲାଣି ଯେ ତାଙ୍କର ଆଜି କୁଆଡେ ଯିବାର ଅଛି। ସେଇ ଆଠଟା କି ନଅଟା ବେଳକୁ ଯିବେ ମତେ ସେଥିପାଇଁ କହିଲେ ଆଉ କି ମୋ ବ୍ଲାଉଜ ଟା ଟିକେ ଦେଇ ଦେଇଥିବ କାଲି କହିଥିଲି କାଲି ମତେ ଟିକେ ସମୟ ହେଲାନି ମୁଁ ସେଥିପାଇଁ କାଲି ଆଉ କରିପାରିଲିନି ମୁଁ ତାଙ୍କୁ କହିଥିଲି ଯେ ହଉ ତମେ ବ୍ୟସ୍ତ ହୁଅନି କିଛି ମୁଁ ଯାହାହେଲେବି ତମକୁ ଆଉ ହଇରାଣଟା କରିବି କି ଜଣେ ଦେଇଛି ମାନେ ଆଉ ତାକୁ ତ ଆଉ ହଇରାଣ କରିହବନି ମୁଁ କହିଲି ହଉ ତମେ କିଛି ବ୍ୟସ୍ତ ହୁଅନି ତମେ ଯିବା ପୂର୍ବରୁ ମୁଁ ତମକୁ କରିକି ଦେଇଦେବି ସେଇଥିପାଇଁ ମୁଁ ରାତି ତିନିଟା ଚାରିଟାରୁ ଉଠି ତା ବ୍ଲାଉଜ ତାକୁ କାଟି ତାକୁ ଏବେ ସିଲେଇ କରୁଛି ତାକୁ ଦେବି ଆଉ ତମେ କଣ କରୁଥିଲ?
ମୁଁ ଏଇଠି ବସିଥିଲି ତମେ ଗୋଟେ ଦିନରେ ଯାହା ହଉ। କରିଦଉଚ ନୁହଁ।
ନାଇଁ ମୁଁ ଗୋଟେ ଦିନରେ ପାଖାପାଖି ଚାରି ରୁ ପାଞ୍ଚ ଖଣ୍ଡ ବ୍ଲାଉଜ କରିପାରିବି ହେଲେ ଆଗରୁ ବି କରୁଥିଲି ଆଗରୁ ଗୋଟେ ଦିନରେ ପାଞ୍ଚରୁ ଛଅ ଖଣ୍ଡ ମୁଁ ତିଆରି କରୁଥିଲି ଏବେ ତ ଦେହ ବହୁତ ଖରାପ ରହୁଛି ଆସ୍ତେ ଆସ୍ତେ ବୟସର ବି ପରିବର୍ତ୍ତନ ହେଉଛି ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି କାନ୍ଧ ବିନ୍ଧା ହେଉଛି ଆଉ ଏମିତି ହଉଛି ବୋଲି ଏବେ ଆଉ ସେତେ କରିପାରୁନି ତଥାପି କରୁଛି ଆଉ ହେଲେ କିନ୍ତୁ ଏଇଟା ହଉଛି କଣ କି ଏଇଟା ହେଉଛି ଗୋଟେ ନିଜସ୍ୱ ଅଧିକାର। ଯସ୍ ରୋଜଗାର ମୋତେ କାହା ହାତକୁ ଅନେଇବାକୁ ପଡ଼ୁନି ଆଉ ଯେତେବେଳେ ବି ମୋର ପଇସା ପତ୍ର ଦରକାର ହେଉଛି ମୁଁ ମୋର ମୋ ମନ ଇଚ୍ଛାରେ ମୁଁ କରୁଛି ଏମିତି ଚାକିରି କଲେ କଣ ମାସକୁ ମାସ ତାଙ୍କ ହାତକୁ ଅନେଇବାକୁ ପଡ଼ିବ ସିଏ ସେତେବେଳେ ଦରମା ଆମକୁ ଦେବେ କିନ୍ତୁ ଏଇଟା ମୋର ସେମିତି ନାହିଁ ଏଇଟା ମୋ ନିଜ ମନର ମୁଁ ନିଜେ ମାଲିକ ମୋ ଇଚ୍ଛା ହେଲେ ମୁଁ କରିବି ମୋ ଇଚ୍ଛା ନହେଲେ ମୁଁ ଫେରେଇଦେବି ବହୁତ ଭଲ ସିଲେଇଟା ବହୁତ ଭଲ ତମେ କଣ କିଛି କରୁନା କି ଏମିତି ଘରେ ବସି
ହଁ ନାଇଁ ମୁଁ ତ ସିଲେଇ ଶିଖିନି ମୁଁ ଭାବୁଛି ତମେ ତ ଯେମିତି କହିଲନି ତାହେଲେ ତମେ ଶିଖିଛ ସବୁ ଡିଜାଇନ ବୋଧେ ଶିଖିଛ ଆଉ ମୁଁ ମତେ ଟିକେ ନହେଲେ ଶିଖେଇଦବ କି ଯେତେବେଳେ ଫାଙ୍କା ଟାଇମ ମିଳୁଛି ମୁଁ ଯିବି?
ହଁ ଫାଙ୍କା ତ ମତେ ନାହିଁ ତଥାପି ଆଉ କଣ ଗୋଟେ ପିଲାକୁ ତ ଶିଖେଇ ହବନି ଗୋଟେ ପିଲାକୁ ଯେତିକି ସମୟ ମୁଁ ଦେବି ସେତିକିରେ ମୁଁ କୋଡିଏଟା ପିଲାଙ୍କୁ ବି ମୁଁ ସେତିକି ସମୟ ଦେଇପାରିବି ତମେ ଆମ ପଟେ ତ କେତେ ପିଲା ବାହାରୁ କହୁଛନ୍ତି କହିଲେ ଆଉ ଦିଦି ଆମକୁ ଟିକେ ସିଲେଇ ଶିଖେଇ ଦିଅ ଆଉ ତମ ଭଳି ଆମେ ବି କିଛି ରୋଜଗାର କରିବୁ ଆମେ ବି କିଛି ଏ ଦୁନିଆରେ ସମାଜରେ ନାଁ କମେଇବୁ ମୁଁ ତାଙ୍କୁ କହିଲି ହଉ ଠିକ ଅଛି ତମେ ଯଦି ଚାହୁଁଛ ପିଲାଙ୍କର ଏତେ ଇଚ୍ଛାଶକ୍ତି ବଢ଼ିଯାଇଛି ଶିଖିବା ପାଇଁ ଆଉ ସେ ବେଶୀ କହୁଛନ୍ତି ଯେ ମୋ ପାଖରେ ଶିଖିବେ ବୋଲି କାରଣ ଏପଟେ ମୋର ଟିକଏ ଭଲ ନାଁ ରହିଛି ସିଲେଇରେ ସେଥିପାଇଁ ସେ କହୁଛନ୍ତି ଆମେ ଆଉ ଆମେ ତ ସେଇ ପଇସା ଖର୍ଚ୍ଚ କରିବୁ ଆମେ କାଇହିଁ ଏଠି ସେଠି ଶିଖିବୁ। ସେ ଆମକୁ କେମିତି ଶିକ୍ଷା ଦେବେ ଆମେ କେମିତି ଶିଖିପାରିବୁ ଆଉ ଆମର କାହିଁ ବିଶ୍ୱାସ ଭରସା ପାଉନି ଯେ ଆମେ ବାହାରେ କେଉଁଠି ଶିଖିଲେ ଆମେ କାମଟା କରିପାରିବୁ ତମ ଉପରେ ଆମର ବହୁତ ବିଶ୍ୱାସ ଅଛି ଭରସା ଅଛି ଆଉ ତୁମେ ଶିଖାଇ ଦିଅ ମୋ। ତାଙ୍କୁ ବାରମ୍ବାର ମନା କରୁଛି କିନ୍ତୁ ପିଲାଙ୍କର ଗୋଟେ ଅଧିକ ଚାହିଦା ରହୁଛି କଣ ନା ମୋ ପାଖରେ ସେି ଶିଖିବେ ଆଉ ଯଦି ତମେ କହୁଛ ଶିଖିବା ପାଇଁ କିଛି କଥା ନାହିଁ ମୁଁ ଶିଖାଇ ଦେେବି କିନ୍ତୁ ମୁଁ ବେଶୀ ନାହିଁ ମୁଁ ଛଅ ମାସ ଶିଖେଇବି ଆଉ ତମେ ଏକୁଟିଆ ନୁହେଁ ଆମର ବି ଏପଟେ ପାଞ୍ଚ ଦଶ ଜଣ ପିଲା କହୁଛନ୍ତି ଶିଖିବା ପାଇଁ ତମେ ବି ସେପଟୁ ସେମିତି ପାଞ୍ଚରୁ ଦଶ ଜଣ ପିଲାଙ୍କୁ ଏକାଠି କର ଆଉ ଯଦି ସେ ଚାହୁଁଛନ୍ତି ତମେ ଆସ ମୁଁ ଗୋଟେ ବ୍ୟାଚ୍ କରିଦେବି ସେଇଥିରେ କୋଡ଼ିଏଟା ପିଲାଙ୍କୁ ମୁଁ ସେଥିରେ ଶିଖେଇବି ସିଲେଇଟା ଆଉ ନା କଣ କହୁଛ?
ହଁ ହଁ କାରଣ ଗୋଟେ ପିଲା କାହିଁ ଶିଖେଇବ ତମର ତ ଏପଟେ ବାହାରୁଛନ୍ତି ଆମର ବି ଏପଟେ ସମସ୍ତେ ଇଚ୍ଛା କିନ୍ତୁ କୋଉଠିଏ ସୁବିଧା ନାହିଁ ବୋଲି କରିପାରୁନାହାନ୍ତି ମୁଁ ତାଙ୍କୁ ଜଣେଇଦେବି ଯଦି ମୋର ଜଣେ ଦିଦି ଏମିତି ଶିଖିଛନ୍ତି ସିଏ କହୁଛନ୍ତି ମୁଁ ତାଙ୍କୁ କହିଲାରୁ ସେ କହୁଛନ୍ତି ଯେ କରିବେ ବୋଲି। ତ ଛଅ ମାସ ଯଦି ଶିଖିବ ଚାଲ ଆଉ ଗୋଟେ? ଖରା ଆସିଥିଲା ଯେଉ ସ୍ୱୟ ସହାୟ ଗୋଷ୍ଠୀ ସେଇ ଯୋଉ ମା ମାନେ ମିଶିଛନ୍ତି ସବୁ ଏଥର ସରକାରଙ୍କ ତରଫରୁ ଆସୁନି କି ସବୁ ମାସିକିଆ ଟ୍ରେନିଂ ହଉ କି ଯାହା ସବୁ ହେଉଛି। ସେଟା ଟିକେ ଦୂରରେ କରୁଛନ୍ତି ଯୋଉଟା କି ତିରିଶ ଚାଳିଶ କିଲୋମିଟର ଦୂରରେ କଲା ବେଳକୁ ଘର ଛାଡିକି ଆଉ ଯାଇକି ରହିକି ଟିକେ ଶିଖି ହଉନି ତ ଇଚ୍ଛା ଥିଲେ ବି ଆଉ ମାନେ ଇଚ୍ଛାକୁ ମାନେ ଘର ସହ ଛାଡିକି ଆଉ ଏତେ ଦିନି ମାସେ ସାରି ଘର କାମ ସବୁ କିଏ କରିବ ତ ଛାଡିକି ଆଉ ଯାଇ ହଉନି ମୁଁ ଭାବୁଥିଲି ପାଖ ଆଖରେ ହେଲେ କଣ ଆମେ ଡେଲି ଯୋଉଠି ଯାଇକି କରିକି ପୁଣି ଆସିପାରୁଥିବୁ ଆଉ ଦି ତିନି ଘଣ୍ଟା ଯାଇ ଯେମିତି କରିକି ପୁଣି ଘରକୁ ଫେରି ପାରୁଥିବୁ ସେ ଏମିତିଆ ଖୋଜୁଥିଲି ଯାହାହଉ। ତମେ ତ କହିଲ ଆମ କଥା ରଖିକି ଶିଖେଇବ ବୋଲି ଆମକୁ ନିଶ୍ଚିତ ମୁଁ ଏପଟୁ ଯୋଉ ପିଲାମାନେ ବାହାରୁଛନ୍ତି ଚାରି ପାଞ୍ଚ ଜଣ ମିଶିକି ଆମେ ଯିବୁ ତମ ସେ ପିଲା ମିଶିକି ଆମକୁ ଛଅ ମାସ ହଉ ପଛେ ଯେତେବେଳେ ଟିକ ଫାଙ୍କା ଟାଇମ୍ ତମର କହିବ ଆମକୁ ଆମେ ସବୁ ମିଶିକି ଛଅ ମାସ ଶିଖିଲେ ବି ତାପରେ ଧୀରେ ଧୀରେ ମେସିନ ଆଣିକି କିଛି ଗୋଟେ ଧୀରେ ଧୀରେ ଆରମ୍ଭ କଲେ ତାପରେ ଆମେ ଆଉ ଟିକେ ଅଧିକ ଶିଖିପାରିବୁ।
ହଁ ତମେ ମତେ ସେଇଟା ପୁରା ଶେଷ ତାରିଖ ଟା ମତେ କୁହ ଯେ ତମେ କୋଉ ଦିନ ଆସିବ ଆଉ କେତେ ପିଲା ଆସିବ ସେଇ ହିସାବରେ ଆମର କଣ ହବ କହିଲ ମୁଁ ଜାଣିବି ଏତିକି ପିଲା ଆସିଲେ ମୁଁ ସେଇ ଅନୁସାରେ ମୋ ହିସାବରେ ମୁଁ ପ୍ରତ୍ୟେକ ଜିନିଷ ଯୋଉଗୁଡାକ ତା ପାଇଁ ନିହାତି ଆବଶ୍ୟକ ଜିନିଷ ମୁଁ ସେଇ ଉପକରଣ ଗୁଡାକ ଆଗୁଆ କିଣି ଦେଇେଇଥିବି ଆଉ ତମେ କଣ ସେଇ ସବୁ ଆଣିକି ଆସିବ କି ତମେ ଖାଲି ମାସକୁ ମାସ ପଇସା ଦବ ଶିଖିବ ତମର କାମ ହେଲା ଏତିକି? କିନ୍ତୁ ତା ପାଇଁ ଖାଲି ତ ଏମିତି ପାଟିରେ ଶିଖେଇ ହେବନି ତା ପାଇଁ ମେସିନ୍ ଦୁଇଟା ଦରକାର ଆଉ ଆମର ଟେବୁଲ ଗୋଟେ ବଡ଼ ଟେବୁଲ୍ ଯେଉଁଥିରେ କି ଆମେ କପଡ଼ା ରଖିକି କାଟିପାରିବା ଆଉ। ଗୋଟେ ହେଲା ଆମର କଳାପଟା କପଡ଼ା ସେଇଟା ଗୋଟେ କପଡ଼ାର ମିଳୁଛି ଆମେ ସେଇଟାକୁ କିଣିକି ଆଣିକି ଆମେ ସେଇଟା କାନ୍ଥରେ ଟାଙ୍ଗିଲେ ଆମେ ଚକ ଦ୍ଵାରା ସେଇଥିରେ ଲେଖିଲେ ସିନା ତ ଅନ୍ୟମାନେ ସେଇଟାକୁ ଦେଖିବେ ଆଉ ପାଟିରେ ତ କହିଦେଲେ ହେଇପାରିବନି ତା ପାଇଁ ଦିଟା ଲମ୍ବା ଲମ୍ବା ସ୍କେଲ ଦରକାର ଚକଡ଼ି ଦରକାର। ଦ ଗୋଟେ ଡଷ୍ଟର ଦରକାର କଳାପଟା ଲିଭେଇବା ପାଇଁ ଆଉ ଏମିତିକି ମାପ ଫିତା ଆମର ଆଉ ହଁ ଯେତିକି ଜଣ ପିଲା ଆସିବେ ଏସବୁ ଜିନିଷ ତ ମୁଁ ସବୁ ଯୋଗାଡ଼ କରିଦେବି କିନ୍ତୁ ପ୍ରତ୍ୟେକ ପିଲାଙ୍କୁ ତମେ? କହିଦବ ଯୋଉ ଯୋଉ ପିଲା ଆସିବେ ସେ ପିଲା ମାନ ନିଜ ସାଙ୍ଗରେ ଆଣିଥିବେ ଗୋଟେ ପେନସିଲ ଆଣିବେ ଲିଭେଇବା ପାଇଁ ଆଣିଥିବେ ଆଉ ତାକୁ ଗୋଟେ ପେନ୍ ଆଣିବେ ଖାତା ଗୋଟେ ସାଧା କାଗଜରେ ଖାତା ଆଣିବେ ଗାର ପକା ଖାତା ଆଣିବେନି। ଆଉ ତା ସାଙ୍ଗରେ ଗୋଟେ ଫିତା ଆଣିଥିବେ ମାପ ଫିତା ଆଉ ଗୋଟେ କଇଁଚି ଗୋଟେ ଛୋଟ ସ୍କେଲ୍ ତାଙ୍କର ଯେଉଁ ପିଲାମାନେ ସବୁ ଶିଖିବାକୁ ଆସିବେ ତାଙ୍କର ଏଇ ଏଇ ଜିନିଷ ସବୁ ଦରକାର ଆଉ ଅନ୍ୟ ସବୁ ଜିନିଷ ମୁଁ ଯୋଗାଡ଼ କରିବି ମୋତେ ତାହେଲେ ତମେ କୁହ? ତମେ କେତେ ଜଣ ପୁଅ ପିଲା ଆସିବାକୁ ଚାହୁଁଛନ୍ତି ଅଠର କୋଡିଏ ବର୍ଷର ପୁଅ ମାନେ ନା ଖାଲି ଝିଅ ମାନେ ଚାହୁଁଛନ୍ତି ସେପଟେ ଆସିବାକୁ।
ପୁଅମାନେେ ଚାହୁଁଥିବେ ମୁଁ ତ ବୁଝିନି କିନ୍ତୁ ମୋର ଦୁଇ ତିନି ଜଣ ସାଙ୍ଗ ମୋତେ କୁହନ୍ତି ଯେ ଏ ତ ଦୂରକୁ ଆମେ ଯାଇପାରୁନି ତୁ ଏଇ ପାଖରେ ଯାହାକୁ ଯଦି ଜାଣିଥିବୁ ଟିକେ କହିବୁ ସି ଆମକୁ ଟିକେ ଯଦି ଶିଖାନ୍ତେ ଭଲ ହୁଅନ୍ତା ମୁଁ ଚାରି ପାଞ୍ଚ ଜଣ ଝିଅ ପିଲାଙ୍କୁ ମାନେ ମତେ କହିଛନ୍ତି ମୁଁ ଭାବୁଛି ସେମାନଙ୍କୁ ମୁଁ ଜଣେଇବି ଏବେ ତ ମାସ ଅଧା ଅଧି ହେଇଗଲାଣି ଆଉ ତ ଏବେ ଅଧାରୁୁ ଯାଇ ହବନି ଯୋଉ ଆର ମାସ ଫା ମୁଁ ଏବେଠୁ ସେମାନଙ୍କ ସାଙ୍ଗରେ କଥା ହେଇକି ମୁଁ ତମକୁ ଜଣେଇ ଆମେ ଯଦି ବି ଯିବୁ ଆର ମାସ ଫାଷ୍ଟ ରୁ ହିଁ ଯିବୁ ଗୋଟେ ପାସ ଫାଷ୍ଟ ରୁ ଗଲେ ଛଅ ମାସ ଜଣେଇ ଅଧ ରୁ କାହିଁଁ ଯିବୁ ତାପରେ ଏବେ ବି ଟିକେ ଘର କାମ ଫାମ ଏଗୁରା ଅଛି ଏକାଥର ସାରିକି ମାସ ଆରମ୍ଭରୁ ତମେ ସବୁ ଜିନିଷ ତାହେଲେ ଯୋଗାଡ କର। ମୁଁ ଆଜି ସେମାନଙ୍କଠୁ ବୁଝିକି ଆଉ ଥରେ ତମକୁ ଜଣେଇଦେବି କେତେ ଜଣ ଆମେ ଯିବୁ ସେମାନେ ତ ନିଶ୍ଚିନ୍ତ ଯିବେ କିନ୍ତୁ କେତେ ଜଣ ଯିବୁ ଟିକେ ଆଉ ଥରେ ବୁଝିକି ମୁଁ ତମକୁ ଜଣେଇଦେବି ତମେ ସବୁ ଜିନିଷ ଯାଇକି ଏବେଠୁ ଆଣିଥିକି ରଖିଥିବ ଆମେ ଆସନ୍ତା ମାସଠୁ। ଠୁ ଯିବୁ ଆଉ ଜଏନ କରିବୁ ଆଉ କାମରେ ଆଉ।
ହଁ ଆମର ଆସୁଛି ଆଗକୁ ଗୋଟେ ପଡୁଛି ଆମର ଗୁଣ୍ଡିଚା ବାହୁଡା କୁହନ୍ତି। ସେଇ ଗୁଣ୍ଡିଚା ବାହୁଡ଼ା ଭିତ ଭିତରେ ମୁଁ ସବୁ ଯୋଗାଡ କରିଦଉଛି ଏ ତା ତା ପରେ ପରେ ତମେ ଆସିକରି ଏ ସିଲେଇ ରେ ଯୋଗ ଦେଇପାରିବ। ଆଉ ସେମାନେ ଯୋଉ କହୁଛନ୍ତି ଆସିବା ପାଇଁ ଶିଖିବେ ବୋଲି ଆମର ତ ବହୁତ କିଛି ଜିନିଷ ରହିଛି ଶିଖିବା ପାଇଁ ଆମର ହେଲା ଚୁଡ଼ିଦାର ହେଲା ବ୍ଲାଉଜ୍ ହେଲା ଛୋଟ ପିଲାଙ୍କର ପ୍ୟାଣ୍ଟ ସାର୍ଟ ହେଲା ସାଧା ସେମିଜ ହେଲା ଆଉ ଏମ ବିଭିନ୍ନ ପ୍ରକାରର ଅଛି ସେ ସାୟା ଗୋଟେ ଆମର ସାଇଆା ତକିଆ ଖୋଳ ଏଇ ସବୁ ସବୁ ଜିନିଷ ଅଛି ଶିଖିବାକୁ ସେମାନେ କୋଉଟା ଏଥିରୁ ବେଶି ଆଗ୍ରହ ହଉଛନ୍ତି ଶିଖିବାକୁ ମତେ ଟିକେ ସେଇଟା ଖାଲି କହିଲ।
ବେଶୀ ତ ଆମର ଏନକା ବ୍ଲାଉଜ ଆଉ ଡ୍ରେସ ଏଇ ସବୁକୁ ସମସ୍ତେ ବେଶୀ ଟିକେ ଶିଖିବାକୁ ଆଗ୍ରହ କାରଣ ଏଇଟା ଗାଁରେ ସବୁ ବେଶୀ କରି ଡ୍ରେସ ଯେଉ ଚୁଡ଼ଦାର ହେଲା ଡ୍ରେସ ଆଉ ସବୁ ଜିନିଷ ବ୍ଲାଉଜ ଏଇ ଦିଟା ବେଶୀ ଇମ୍ପୋର୍ଟାଣ୍ଟ ଦଉଛନ୍ତି ଶିଖିବା ପାଇଁ କାରଣ ଏଇଟା ଆମର ନିୀତିଦିନିଆ ଦରକାର ତାପରେ ମ୍ୟାଚିଂ କରିକି ବି ଏଥର ଶାଢୀ ସାଙ୍ଗରେ ଲୋକ ବ୍ଲାଉଜ ପିନ୍ଧୁଛନ୍ତି ନା ସବୁ ସେଇଟା ଅଧିକ ଚାହିଦା ତାଙ୍କର ତ ସେଇଟା ଟିକେ ବୀ ବି ଚାହୁଛନ୍ତି ତମେ ଯେତେ ଡିଜାଇନ ଡ୍ରେସ ଆଉ ବ୍ଲାଉଜ ଟିକେ ଅଧିକ ଶିଖେଇବ ଆରଉରା ତ ଶିଖେଇବ ଆରଉରା ଏମିତି ନର୍ମାଲ ଶିଖେଇଥିବ ଆମେ ଧୀରେ ଧୀରେ ଶିଖିବୁ କିନ୍ତୁ ଏଇ ଜିନିଷ ଦିଟାଙ୍କ ଆମକୁ ଟିକେ ସବୁ ଡିଜାଇନ ର ଶିଖେଇଥିବ ଯେମିତିକି ଡ୍ରେସ ର ପ୍ୟାଣ୍ଟ ଡିଜାଇନ ବି ଏଥର କରୁଛନ୍ତି ଏ ପ୍ୟାଣ୍ଟ ଶିଖେଇବ ଉପର ଡ୍ରେସ ଯୋଉ ସବୁ କଟିଙ୍ଗ ସବୁ ସବୁ ଶିଖେଇବ ବ୍ଲାଉଜ ର ବି ବହୁତ ପ୍ରକାର ଡିଜାଇନ ଅଛି ସବୁୁରା ଟିକେ ଟିକେ ଶିଖେଇଥିବ ଯୋଉଟା କି ଯିଏ ଆମକୁ ଯେମତି ଫାଷ୍ଟ ତ ସବୁ ଶିଖ ଶିଖି ପାରିବୁନି ନର୍ମାଲ ସିମ୍ପୁଲଠୁ ଆରମ୍ଭ କରିବୁ ସିମ୍ପୁଲ ସହିତ ବି ଡିଜାଇନ କେତେଟା ଶିଖେଇଥିବେ ଯେ ଆଉ ସମସ୍ତେ କଣ ସିମ୍ପୁଲ ପିନ୍ଧିବେ କି ଡିଜାଇନ ବି ଦରକାର ହଉଛିେ ତ ଡିଜାଇନ କିଛିଟା ଶିଖିଥିବୁ ସିମ୍ପୁଲ ବି ଶିଖିଥିବୁ ଯେ ଯେମତି ଆମ କହିବା ଆମେ ଯେମିତି ବନେଇ ପାରୁଥିବୁ।
ହଉ ଠିକ ଅଛି ତାହେଲେ ମୁଁ ଦେଖୁଛି ଆମର ତ ପ୍ରଥମେ ଯାହା ହେଲେ ବି ତକିଆ ଖୋଳ ଟା ଶିଖିବାକୁ ପଡିବ ତକିଆ ଖୋଳ ସାଇଆା ସାଇା ଡୋର ଏଇ ସବୁ ଏଗୁଡାକ କଣ ହଉଛି କି ଆମର ସବୁ ସିଧା ସିଲେଇ ଗୁଡା ଫାଷ୍ଟ ଜଣେ ଯଦି ସିଧା ସିଲେଇ ଗୁଡ଼ାକ ଶିଖିଲା ତାପରେ ସେ ଯାଇକି ଅନ୍ୟ ସିଲେଇ ଗୁଡ଼ାକ ଧୀରେ ଧୀରେ ସେ କରିପାରିବ ଆଉ ତଥାପି ମୁଁ ଚେଷ୍ଟା କରୁଛି ଯଦି ପିଲାମାନେ ଚାହୁଁଛନ୍ତି ସିଧାସଳଖ ସେମାନେ ବ୍ଲାଉଜ ଆଉ ଚୁଡ଼ିଦାର ଶିଖିବେ ବୋଲି ମୁଁ ଚେଷ୍ଟା କରିବି। ତାଙ୍କୁ ସେଇ ଦିଇଟା କାମ ଟିକେ ଭଲରେ ଶିଖେଇବାକୁ ଆଉ ଗୋଟେ ରହିଲା ଆମର କଣ କି ବ୍ଲାଉଜ ରେ ବଟମ ମରା ଆଉ ଯଉ ଭୋକମରା ସେଇ ଦିଟା ବି ସେ ଶିଖିବେ ତାଙ୍କୁ ମୁଁ ସେଇ ଦିଟା ମୁଁ ଶିଖେଇ ଦେେବି ଆ ଆଗେ ମୁଁ ଏଇ ଯୋଉ ଛୋଟ ୋଟ ଜିନିଷ ଗୁଡାକ ମୁଁ ଆଗ ଶିଖେଇ ଦେେଲେ ତାପରେ ଅନ୍ୟ ଜିନିଷ ସବୁ ମୁଁ ଧୀରେ ଧୀରେ ଧୀରେ ଧୀରେ ତାଙ୍କୁ ଶିଖେଇଦବି ଆଉ ହଉ ତାହେଲେ ମୁଁ ଯାଉଛି ମୁଁ ଯୋଉ ବ୍ଲାଉଜ ଟା ଏବେ ତିଆରି କରିଥିଲି ତାଙ୍କର ସମୟ ହେଇଗଲାଣି ସ ଆସିକି ନେବେ ମୁଁ ଯାଉଛି ତାଙ୍କର ସେଟା ବଟମ ମାରିଦେବି ଆସିଲେ ଟାଇମ ହେଇଗଲାଣି ସେ ଆସିଲେ ନେବେ ମୁଁ ରଖୁଛି।
ହଉ।